ହଁ। ଶୁଭ ସନ୍ଧ୍ୟା।
ଚି ନା ନାଇଁ?
ହୁଁ। ଶୁଭୁଛି ତମକୁ?
ହଁ ମତେ ବି ଠିକ୍ ସେ ଶୁଭା ଯାଉଛି।
କଣ କରିୁଥିଲି ମାନେ ଏବେ ଟିକେ ଖାଉଥିଲି ଟିକେ ଟିଫନ୍। ଏବେ ତ ଆସିଲି ଏବେ ତ ଆସିଲି ସନ୍ଧ୍ୟାରେ ଲାଇବ୍ରେରୀ ରୁ।
ଆଚ୍ଛା ଆଚ୍ଛା ଆଚଛା କଣ କଣ ଖାଇଲେ ଦିନ ବେଳେ କଣ କଣ ଖାଇଲେ ଆଜି?
ଅ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ତମେ ଆସିନଥିଲ କି ଆଜି ଲାଇବ୍ରେରୀ?
ନା ନା ମୁଁ ଯାଇନି ଆଜି। ବି ଘଁରେ ଛାତ କାମ ଥି ଥିଲା ତ ସେଥିପାଇଁ ଯାଇନି ଆଉ।
ଓହୋ। ତାହେଲେ ନୂଆ ଘର ବନା ଚାଲିଛି କି?
ଘରର ବନା ଚାଲଛି ତ
ହଁ ହଁ ହଁ ମାନେ ଛାତରା କଣ ଗୋଟେ ଦିନରେ ପଡିଲା?
ଛାତ ଟା ଗୋଟେ ଦିନରେ ହିଁ ପଡିଛି।
ଯେ ଆଜି ତ ବର୍ଷା ହେଇଛି।
ନା ସେ ଆମର ସକାଳୁ ପଡିକି ଏଗାରଟା ଭିତରେ ସରିଗଲା ଛାତ ପକାଟା।
ଓହୋ ହୋ। ଯେ ଛାତ ପକେଇକି କିନା ଏଟା ବର୍ଷା ହେଇଗଲା ଯେ ମାନେ
ନା ନା ଆମ ପଟେ ହେଇନି ବର୍ଷା ହେଇନି ଟୋ ଟାଲା ହୁଁ ଫୁଲବାଣୀ ରେ ହଉଥିଲା ମୁଁ ଯାଇଥିଲି। ଫୁଲବାଣୀ ସେତେବେଳେ ଟିକେ ଟିକେ ମେଘ ଥିଲା। କିନ୍ତୁ ଭାଇ ଫୁଲବାଣୀରେ ଆସିଲେ ବର୍ଷା ଥିଲା କିନ୍ତୁ ଏପଟେ ଟୋଟାଲି ବର୍ଷା ହେଇନି ଆଜି।
ଓହୋ ହୋ ହୁଁ ହୁଁ ହୁଁ। ହଁ ହେଇନଥିବ ଆଉ କୋଉଠି ହଉଛି, କଉଠି ନାହିଁ। କେତେ ମାନେ ଥିଲା ଥିଲା ସନ୍ଧ୍ୟାରେ କେତେ ଜୋରରେ ପୁରା ବର୍ଷା ହେଇଛି କେତେ ରେଟ୍ ରେ।
ଆଛା। ଆଉ କଣ ପଢିଲେ ଆଜି? ମୁଁ ଖାଇନି କିଛି। ଛାତ ତ ପଡିଲେ ଆମର ଭୋଜି ହୁଏ ଏପଟେ। ଛାତ ଯୋଉଦିନ ପଡେ ସେଇଦିନ ଭୋଜି ହେଲା ଭୋଜି ଖାଇଛୁଁ।
ମାନେ ଭୋଜି ମାନେ ସେ ଲୋକ ଯୋଉ କାମ କରୁଛନ୍ତି ସେମାନଙ୍କୁ ଦିଆହଉଛି।
ଛନ୍ତି ନାଇଁ କି। ସମସ୍ତଙ୍କ ପାଇଁ ରୋଷେଇ ହବ। ଭାତ ଡାଲି ଚିକେନ ଯିଏ ସାଧା ଖାଇବ ତାଙ୍କ ପାଇଁ ସାଧା ବି ରୋଷେଇ ହଉଛି। ଏନ୍ତି ହେଇ କି ଯେତେ ଜଣ ମାନେ ଦଶ ପନ୍ଦର ଜଣ ଯିଏ ବି କାମ କରୁଥିବେ ସମସ୍ତେ କାମ ସରିଲେ ଗୋଟେ ଥରକୁ ତାପରେ ରୋଷେଇ ସରିଥିଲେ ଖାଇବ ଆଉ।
ଓହୋ ମାନେ ସେମାନଙ୍କୁ ଖାଇବାକୁ ଦିଆ ହଉଛି ତାହେଲେ।
ହଁ ସେମାନଙ୍କୁ ଖାଇବାକୁ ଦିଆହଉଛି।
ଓହୋ ମାନେ ଖାଇବାକୁ ସେଇଟା ଉ ମାନେ ତାଙ୍କର ଯୋଉ ପଇସା ଟା ଦଉ
ନା ନା ନା ସେଟା ଯାହାର ଯିଏ ଛାତ ପକେଇବ ସେଟା ସିଏ ଭୋଜିଟା ଦେବ ନା ତାର।
ଓହୋ ମାନେ ଭୋଜି ଟା ସେଇଠୁ
ନା ନା ସେଟା ହିସାବ ହବନି ସେଟା ଯିଏ ଯାହାର ଛାତ ପଢିବ ସିଏ ତାର ପର୍ସନାଲ ପଇସା ର ସେ ସେଟା ଦେବ କିନ୍ତୁ ତାଙ୍କର ୱାର୍କର ଯୋଉଟା ଉଁ ପଇସା ସେମାନେ ତାଙ୍କର ସବୁ ନେଇଯିବେ।
ହଁ ତା ମାନେ ସେ ଯୋଉ ଦିନ ମଜୁରିଆ ଯୋଉଟା ଥିବ ତ ତାଙ୍କର।
ତାଙ୍କର ସେଥିରୁ କିଛି କଟିବ ନା ସେଇଟା ଯିଏ ମାନେ ଯାହାର ସାତଟା ସିଏ ହିଁ ସେଟା ଦେବ ଜଣେ ସବୁ ଆଉ। ଆମ ପରେ ସବୁବେଳେ ହେମନ୍ତି ଆମର ଆଗରୁ ଦିଟା ଛାତ ପଡିଥିଲା ଦିଟା ଛାତ ବଳୁଥା ଦିଟା ସାତ ବଳିଛନ୍ତି।
ଓହୋ ଭଲ। ହଁ ହଁ ହଁ ଠିକ ହଁ ମାନେ ଗୋଟେ ଘର ଫର ସରିଲେ ଟିକେ ଖାଇବାକୁ ଦବା କଥା ନାଇଁ କି ଯେହେତୁ ଘର ଟା ପୁରା ହେଇଯାଉଛି ନା।
ଘର କାମ ଟା ଉଠେଇଲା ବେଳେ ହିଁ ସିନା ତମେ ଚାହିଁବ ବୋଲି ଅଧାରେ ଅଟକେଇ ପାରିବ ରଖି ପାରିବ କିନ୍ତୁ ଛାତ କାମ ଟାକୁ କଣ ନନଷ୍ଟପ୍ କରିବାକୁ ପଡିବ ନା। ଯାହେଲେ ସେଟା ଗୋଟେ ବଡ ଛାତ। ସେତଳେ ତିନି ଚାରି ଘଣ୍ଟା ଲାଗିବ ଟିକେ ଛୋଟ ଛାତ ହେଇଥିବ ବେଳେ ଦି ତିନି ଘଣ୍ଟା ଲାଗିବ ସେଥି ଭିତରେ ହାଲିଆ ହେଇକି ସବୁ ଥିବେ ନା। ତାପରେ ଖାଇସାରିକି ଟିକେ ଭଲ ଲାଗବ ଆଉ।
ଠିକ ଠିକ ଠିକ ଆଉ ସେଟା ଗୋଟେ ଦିନରେ ହିଁ ପଡିବ ନା ନାଇଁ।
ହଁ ଛାତ ଟା ଗୋଟେ ଦିନରେ ହିଁ ପଡିବ। ସେ ଅଧା ଛାଡିଦେବେ କହିଲେ ସେଇଟା ମାନେ ଛାତ ପାଇଁ ଯୋଉ ମସଲା ଟା ତିଆରି ସେଟା ଟିକେ ହାର୍ଡ ଥାଏ ତ ଶୀଘ୍ର ଶୁଖିଯାଏ ସେଇଟା।
ହଁ ଆଉ ଛାତଟା ତ ଗୋ ଗୋଟେ ଏକା ପଡ଼ିବ ମାନେ ଗୋଟେ ସିଧା ଯ ପଡ଼ୁଛି ପରା
ନ ସେ ଗୋଟେ ସିଧା ହଇଁ ପଡନ୍ତି।
ଓହୋ ହୁଁ ଦିଇ ଦିନ ପରେ ବି ତ ଅଲଗା ଅଲଗା ହେଇଯିବ ନାଇଁ-
ସୋ ମିଶ ବଥା ନା-
ହଁ ହଁ ହଁ ଠିକ ଠିକ ତାହଲେ ଆ-
ତ ଯି ଥିବ କହିଲେ ସ ତମେ ଯଦ ୱାର୍କର ଅଧ ଯ ଲଗେଇ ଦେଲ କୋଡ଼ିଏ ପଚିଶ ଜଣ ଲଗେଇଲେ ବି ସେ ଆ ଟାଇମ ରେ ସରିଯିବ- ଡିପେଣ୍ଡ କରୁଛି ଛାତ କେତେ ବଡ ର- ପଢା ପଡବ ଆଉ-
ସେଇଟାକୁ ଦେଖିକିନା ଲୋକମାନଙ୍କୁ ଲଗାହଉଛି-
କାହିଁକନା ଯେତିକ ଅଧିକ ଲୋକ ସେତିକି ସ୍ପିଡ କାମ ହବ ନା ସେଇଟା-
ହଁ ହଁ ପୁଣି ଗୋଟେ ଦିନରେ ପଡିବ ଯେ-
ଗୋଟେ ଦିନରୁ ପୁଣି ପଡିବ ନା-
ହଁ ଠିକ ଠିକ ଆଉ ଭଜିରା ତାହେଲେ-
ହଁ ଖଜି ହେଛି ଭୋଜି ଖାଇଲୁ ଆଉ ମଜାମସ୍ତି ନାଇଁ-
ହୁଁ ହୁଁ ହୁଁ-
ତାମ କଣ- ରାତିରେ ଏନ ଅଛି ଭୋଜିର ବି ବଳକା ଅଛି ଆଉ ସେଇଟା ହ ଖାଇଦବୁ- ଆଉ କଣ ରଷ କର ଅଧିକ ଟିକେ ରନ୍ଧା ହେଇଥିଲା ତ ବଳକା ହେଇଥିଲା- ଆମେ ବାହାରୁ ବି ମାନେ ସାହିରଛୁ- ଛ ଜଣଙ୍କୁ ଡାକିଥିଲୁ ଆଜି ଖାଇବା ପାଇଁ- ହେଲେ ବି ବଳକା ହେଇଛି ଖାଇଦବ ଆଉ କଣ ହଁ କାହିଁକି ନା ନ ନିଅଣ୍ଟ ହେଲେ କି ଅସୁବିଧା ହବ ନା ବଳକା ହେଲେ ହେଲେ ଗୋଟେ- ନିଜେ ବି ଖାଇପାରବ କି- କାକୁ ଦେଇ ପାରି- ଇଲା ମାନେ- ପରାବନ-
ହୁଁ ହୁଁ ହୁଁ ବଳକା ହେଲେ ସିନା ତମ ପରେ ବି ଖାଇ- ପରିବା ନହଲେ କାଲି ସଖାଳେ ଖାଇବ, ପାଣି ପକେଇକି ରଖିବ -
କଣ ଦିନ ବେଳେ କଣ ଖାଇଥିଲା ଆଜି-
ଦିନ ବଳା ଦିନ ବଳା ତ ଆଜି ମୁଁ ନେଇଥିଲି ଟିଫିନ ପଖାଳ ଆଉ ଭେଣ୍ଡି ଭଜା- ଆଉ ସେମାନେ ଯାହା ଯାହା ଟିକେ ଆଣିଥିଲେ ଆଳୁ ଭଜା ତରକାରୀ ହଁ ସମସ୍ତେ ଟିକେ ଟିକେ ମିଶିକି ଖାଇଲୁ ମାନେ ସେୟାର କରିକି ଆଉ
ଆଚ୍ଛା ଆଚଛା ହଁ ହଁ ହଁ
ହଁ ଏମିତି ତ ଚାଲିଛି ଆଉ
ଆଉ କଣ ପଢିଲେ ଆଜି ନାଇଁ ନାଇଁ ଆଜି ମାନେ କଣ କି ଆମେ ବି ୱାର୍କର ଭଳିଆ ନିଜର ଘର କାମ ତ ନିଜେ କରିବା ପାଇଁ ହିଁ ବହୁତ ଟାଇମ ଲାଗିଲା ତାପରେ ଯାଇ ଥିଲ ମଧ୍ୟରେ ଫୁଲବାଣୀକୁ ଟିକେ ଯାଇକି ଆସିଥିଲି ଗୋଟେ କାମ ଭ କ ଲାଗିଲା ଅଧିକ ଆଉ କୁଆଡେ ବୁଲା ବୁଲି ସନ୍ଧ୍ୟ ସନ୍ଧ୍ୟା ଟାଇମରେ ଟିକେ ଆମର ଏପଟେ ଫ ଫ
ହଁ ତମେ ଖେଳି ଯାଉଛ ପରା ସନ୍ଧ୍ୟାରେ କୁଆଡେ ଗୁଟେ
ଲାଇବ୍ରେରୀରୁ ତ ଆିକି ସନ୍ଧ୍ୟାରେ କ୍ରିକେଟ ଖେଳିଯାଏ କିନ୍ତୁ ଆଜି ଯାଏନି କ୍ରିକେଟ ଖେଳିବା ପାଇଁ ହାଲିଆ ଲାଗିଲା ନା ଆ କାମକୁ ସାରିକି ପୁଣି ବର୍ଷା ବି ଆମ ଏପଟେ ହେଇନିୁ ପିଲାମାନେେ ଖେଳୁଥିଲେ କ୍ରିକେଟ ଖେଳୁଥିଲେ ନଡ ଲଗ ସି ମୁ କଲିନି ଆଉ
ଯେ ଏତେ ସନ୍ଧ୍ୟାରେ କେମିତି ଖେଳୁଛନ୍ତି ମାନେ ଜଲ୍ଦି ଟିକେ ଖେଳିବା କଥା କି ନହିଁ ତମେ ଯଦି
ନା ନା ଛଅଟା ବେଳେ ଆମେ ଯାଉନୁ ଆମେ ତ ଲାଇବ୍ରେରୀୁ ପାଞ୍ଚଟ ରୁ ବାହାରୁଛୁ ଆମେ ବାହାରିଲା ବେ ଅଲରେଡି ହୁଁ ଦିଟା ମ୍ୟାଚ ସରି ଯାଇଥିବନ
ଓହୋ ତମେ ଗଲା ଗଲା ବେଳକୁ ଅଧା ଅଧା ହେଇଯାଇଥିବ
ପିଲାମାନେ ସବୁ ସାଢେ ଚାରି ଦିନ ଖେଳିବା ପାଇଁ ପଳେଇ ଆସନ୍ତି ଫିଲ୍ଡ ଆମେ ଯାଉନୁ ଆମେ ଲେ ଯାଉଛ ନା
କେତେ ସମୟ ଛଡ଼ା
ହଁ
ମାନେ ପାଖାପାଖି କେତେ ସମୟ ଖେଳିଥା ହଉଛ ନା ରା
ଆ ହଁ ନା ନା ନା ରାତିରେ ଆଉ ଲାଇଟରେ କେତେବେଳେ ହବ ସାଢ଼େ ଚଉଦ ଏି ଖଳୁ ଚାରଟାାତରେ ରା ଛଅ ରାତି ଦିଇ ଘଣ୍ଟା ପାଖାପାଖି ଚାାଉୁଛ
ହଁ ହଁ ତାହେଲେ ପଡିଆ ବି ଅଛି ତମ ଗାଁରେ ମାନେ ଏମିତି ଖେଳା ଖେଳି କରିବା ପାଇଁ
ସ୍କୁଲ ଯେଉଁଟା ଥିଲା ହାଇସ୍କୁଲର ପଡ଼ିଆଟା ଅଛି ବଡ଼ ପଡ଼ିଆଟା ପୁରା ଅ ସେଠା ମାନେଁ ସାଇ ରେ ପିଲାମାନେ ଫୁଟବଲ ବି ଖେଳନ୍ତି
ଓ ହୋ ମାନେ ପୁର ବଡ ପଡିଆ
ମିନି ଏକ୍ସରସାଇଜ୍ ପାଇଁ ବି ଅଛି ସୁବିଧା। ଭଲିବଲ୍ ଖେଳ ପାଇଁ ବି ଅଛି ନେଟ୍ ଦେବା ପାଇଁ
ହଉ ହଉ ଆଉ ଏଇ ଯୋଉ ଯୋଉ ଆଣୁଛି ତମର ସେ ଉ ବଲ୍ ଟା ପର୍ ବ୍ୟାଟ୍
ହୁଁ ନା ନା ନା ନା ସେଟା ପଞ୍ଚାୟତ ଥ୍ରୋରୁ ରୁ ତ ଦିଆ ହେବ। କିନ୍ତୁ ବହୁତୁ ପର୍ସନାଲ ଆମେ ନିଜେ ଯିଏ କାହାର ଧରିକି ଆସୁଛୁ ଆଉ ସ୍କୁଲ ପିଲାମାନେ ଖେଳିଲେ ସେଟା ସ୍କୁଲ ରେ ଦିଆ ହଉଛି। ସେ
ହଁ ସ୍କୁଲ ରେ ତ ସେମାନଙ୍କୁ ଦିଆ ହଉଛି ତ।
ହଁ କିନ୍ତୁ ସେଇଟା ଆମକୁ ଦେବେନି ସେମାନେ ଆମେ ଆମର ଯାହାର ବି ଭଲିବଲ୍ ଅଛି କ୍ରିକେଟ ବ୍ୟାଟ୍ ଅଛି ବଲ୍ ଅଛି ଆମେ ସବୁ ନିଜେ ନିଜର ସବୁ ଖେଳୁିଆ
ଓହୋ ହୋ।
କିଣିକି ହଁ।
ହଁ ନିଜର ଥିଲେ ତମେ ଯେତେବେଳେ ବି ୟୁଜ୍ କରିବ ନା ସେଟାକୁ।
ହୁଁ ସେଇଟା ତ ନିଜର ଥିଲେ ଆଉ
ସେ ଦିଆ ହଉଥିବ ସେଠି ବର୍ଷକୁ ଥରେ ଏକା ଦିଆ ହଉଥିବ।
ହଁ ବର୍ଷକୁ ଥରେ ଦିଆହଉଛି ହଁ ପଞ୍ଚାୟତ ଥ୍ରୋ ବହୁତ ସ୍ପୋର୍ଟ ଜିନିଷ ଗୁଡା ଆସୁଛି ଗମେଣ୍ଟ ଦେଉଛି ସେଟା ବି ଆମେ ୟୁଜ କରୁଛୁ ତାପରେ ନିଜର ସେତିକିରେ ଆଉ ହବ ମାନେ ଅଧିକ ଦରକାର ନା ପର୍ସନାଲ ପିଲାମାନେ ବି ଯାଉଛନ୍ତି ବାହାରକୁ ପୁଣି ଖେଳିବା ପାଇଁ ପର୍ସନାଲ ଯିଏ ଯାହାର କିଣିଛନ୍ତି ବ୍ୟାଟ ବଲ୍
ଓହୋ ହଁ ଠିକ୍ ସେଇଟା ହେଲେ କେତେ ଦିନ ଯିବ?
ହଁ ତାପରେ ସ୍ପୋର୍ଟ ଜିନଷ ଡେଲି ୟୁଜ ଆଉ ସେଟା ଟିକ ଶୀଘ୍ର ଡାମେଜ ହେଇଯିବ ନା ଏଇଟା ଗୋଟେ ନର୍ମାଲ ଜିନିଷ କହିଲି ହଁ ତମେ ଗୋଟେ ବର୍ଷ ଦି ବର୍ଷ ୟୁଜ୍ କରିପାର। କିନ୍ତୁ ସ୍ପୋର୍ଟ ଜିନିଷ ଟା କଣ କି ଡେଲି ଖେଳି ଖେଳି ସେଟା ଶୀଘ୍ର ବ ମାନେ
ସମସ୍ତେ ସେଟା ବ୍ୟବହାର କଲା ବେଳକୁ ହୁ ତାର ଅବସ୍ଥା ଆଉ ନଥିବ।
ଛମାସ ରେ ହିଁ ନଷ୍ଟ ହେଇଯାଏ ନା।
ହଁ ହଁ ଠିକ ଠିକ ଠିକ ସେଇଆା ବି କର ଖେଳା ଖେଳି କଲେ ବି ଟିକେ ଭଲ ଦେହ ଟିକେ ଭଲ ରହିବ।
ସେଟା ଭଲ କାହିଁକି ନା ଖେଳା ଖେଳି କଲେ କି କଣ କି ମନ ଫ୍ରେେଶ ରହିଵ ତାପରେ ଏକ୍ସରସାଇଜ୍ ବି ହେଇଯାଉଛି ରନିଙ୍ଗ ହେଇଯାଉଛି ନା। ଖେଳିବା ରେ ଫୁଟବଲ ବି ଖେଳ ଫୁଟବାଲ ଖେଳେ ତ ଏ ସେଇଟା ବି ନର୍ମଲ।
ସେମିତିରେ ବି ଦୌଡା ଦୌଡି କରିକି ତମର ସେଟା ଗୋଟେ ଏକ୍ସରସାଇଜ ହେଇଯିବ ଆ
ବଡ ପ୍ରକାର ଦେଖିବାକୁ ଗଲେ ସକାଳୁ ବି ଯାଉ ଆମେ ଏକ୍ସରସାଇଜ ଯାଉ ଫିଲ୍ଡ କ ଯାଉ ରନିଙ୍ଗ ଯାଇକି ଏକ୍ସରସାଇଜ କରୁ ଇଭିନିଙ୍ଗ ଟାଇମ୍ ରେ ଖେଳିଲା ବେଳେ ହିଁ ଏକ୍ସସାର ସେଇଟା ହେଇ ଯାଏ ତାପରେ ସେଇ ଟାଇମ ରେ ବି ଆସନ୍ତି ବହୁତ ପିଲାମାନେ ଆସନ୍ତି ରନିଂ ମାର ସେଠଟ ନା ନା ଆମ ଗାଁ ଭିତର ର ହିଁ ଆଛନ୍ତି ବାହାରର ଚଡିପୟସବ ହେ
ସେତିକି ଜଣ ହେଲା ବେଳକୁ ତ କେତେ ନାଇଁ
ହଁ ବହୁତ ପିଲା ଅଛନ୍ତି ବହୁତ ମାନେ ପାଖାପାଖି ଉ ମାନେ ଅଧା ଭଲିବଲ ଖେଳୁଥିବେ। ମ ଫୁଟ ବାଲ ଖଳଳି କି କ୍ରିକେ କ୍ରିକେଟ କିଏ ତ ମାନେ ରନିଂ କରୁଥ ଏକ୍ସରସାଇଜ୍ କରୁଥିବ ଏ ନା ବହୁତ ଗହଳି ସନ୍ଧ୍ୟା ଟାଇମ ବହୁତ ବହେ ଚଟଣେ
ଠିକ୍ ଠିକ ଠିକ୍ କିଏ ବୁଲିବାକୁ ଆମେ ଯାଇଥିବ ଖାଲି ହ ହ ଭଲ ଭଲ ଚାଲୁ ତାହେଲେ ସବୁଦିନ
ହଉ ହଉ ଠିକ ଅଛି ଖୁସି ଲାଗିଲା ତମ ସହିତ କଥା ହେଇକି ଦଶ ମୂଲ୍ୟବାନ ସମୟ ଦେଇଥାରୁ ଥ୍ୟାଙ୍କ ୟୁ
ହଁ ହଁ
ହଉ ରଖୁଛି।